ହଁ ମୁଁ କନି କଁ କରୁଚ?
କଁ କରିବି ବସଚି, ରୋଷେଇ ବୋସେଇ ସଇଲା ଖାଇବି ଆଉ।
ଖାଇନ?
ନା, ତମେ ଖାଇସାଇଲଣି?
ହଁ।
ଆ ରୋଷେଇ କଣ?
ଆରେ ସାଧା ତ ଡାଲି ଭଜା କଦଳୀ ଭଜା ଶାଗ ଭଜା
ଆଉ କଣ କୁହ?
ଛୁଆ?
ପୁଅ ଶୋଇଛି ତାର, ଉଠିଲେ ତାର ଖାଇବ।
ହଁ ହଁ, ପୁଅ କେତେ ବର୍ଷ ହେଲାଣି?
ନଅ ମାସ ଚାଲିଛି।
ଅ ହ। ରୋସେଇ ସବୁ ସଇଲାଣି ତାନେ।
ହଁ ଆଳୁ ପୋଟଳ ଭଜା ଆଳୁ ଭର୍ତ୍ତା ଡାଲି। ବଡିଚୁରା ଆଉ ଆତ ଗୁରୁବାରେ ସାଧା।
ହଁ ଆତ ଗୁରୁବାରେ ଆଉ।
ଆଉ ଘରେ କିଏ କିଏ ସବୁ? ସକାଳୁ ଆଜି କିଣି ଆଣିଥିଲୁ ବରା ତରକାରୀ ସେରା ଖାଇଥିନୁ ଆଉ। ମାନେ ଘରେ କିଏ କିଏ ଅଛନ୍ତି?
ଘରେ ଶାଶୁ ଶ୍ୱଶୁର ମୁଁ ହଜବେଣ୍ଡ ଆଉ କିଏ ଏତିକି।
ଆମର ବି ସେଇଆ ଏକୁଟିଆ ଲୋକ ଆଉ।
ହୁଁ ଏକୁଟିଆ ଲୋକ ଯେତେ ରହିଲେ ଭଲ ସେତେ ଖରାପ।
ହଁ। ସବୁ ଏକା କରିବାକୁ ପଡ଼ିବ ଆଉ।
ଏଇତ ଜୀବନ ଆଉ କଣ ଆମ ଲାଇଫ ରେ ଆଉ କଣ। ଛୁଆ କାମ ଘର କାମ ଆଉ କିଛି କାମ ନାହିଁ।
ହଁ। ଏ ଛୁଆଙ୍କୁ ସ୍କୁଲୁ ଆଣିକି ପୁଣି ଗାଧେଇ ଗୁଧାଇ କି ଖାଇଲେ ସେ ସବୁ ସାଙ୍ଗ ହେଇ ଖାଇଦେଲୁ।
ହଁ ତାପରେ ଛୁଆଙ୍କ ସ୍କୁଲ ଖୋଲିଲା ମାନେ ଏ ନା
ମୋ ତ ଏଇ ଝିଅ କୁ ପୁଅ ସେ ଯୋଉ ମୋ ପୁଅ ଭାରି ଚଗଲା।
ହଁ, ସିଏ କେତେ ବର୍ଷ ହେଲାଣି?
ପୁଅ କୁ ଏଟା ସେଭେନ ପ୍ଲସ।
ହଁ ହଁ ବଡ ହେଲେ ଶାନ୍ତ ହବ।
ଭାରି ଚଗଲା।
ହ ହ।
ଚଗଲା କିଏ ତମ ଘରେ ଅଛନ୍ତି? କେହି ନୁହେଁ ସେ ତ ଭାରି ଚଗଲା ଟା ଖାଲି ପତଳା ପେଇଁ ପେଇଁଆକୁ ସେ ଖାଲି ଖାଲି ଚଗଲା ହେବ ଇଆଡ଼େ ଚଢ଼ ସିଆଡ଼େ ଚଢ଼ିଯିବ।
ଡରାଅ ଡରାଅ ନ ଡରେଇଲେ ଆହୁରି ଦୁଷ୍ଟ ହବ।
ସେ ତା ବାବାକୁ ଡରିବ ଗେହ୍ଲା କରିଦେଲେ ସଇଲା। ଗୋଟିଏ ଛୁଆ ଆ ଝିଅ ଟା ତାର ଫାଇପ କ୍ଲାସ ପଢିଲାଣି।
ସେ ପଡତେ ବଡ ହେଇଗଲେ ସବୁ ଜାଣିବାର ହେଇଗଲେ କିଛି ଆଉ ଟେନସନ୍ ନାହିଁ।
ହୁଁ। ଆଉ।
ଆଉ ରଥଯାତ୍ରାକୁ ରଥକୁ କୁଆଡ଼େ କଣ ଯାଉଛ? ବାହୁଡା।
ପାଖରେ ରଥଯାତ୍ରା ହୁଏ ଆଉ ଏଇଠି ଛୁଆ ସବୁ ଯିବେ ଫୁଣି। ସେ ତ ରଥଯାତ୍ରା ହେଲା ମାତ୍ରେ ଆଉ ସେ ମତେ ରଖେଇଦେବେନି ତା ବାବା କୁ କିଛି କହିବେନି। ମତେ କହେ ତୁ ନେଇକି ଚାଲେ।
ଭିଡ ହୁଏ?
ହଁ ହଁ ଭଲ ଭିଡ ପୁରା ପଶିକି ଇଏ ହୁଇ ହୁଏ ପୁରା।
ଦୋକାନ୍ ଫୋକାନ୍ ସବୁ ଖୋଲା ହୁଏ ନା?
ହଁ।
ଆଉ ରଜକୁ କୁଆଡେ ଯାଇଥିଲ ନା ବୁଲି ଯାଇନ?
ରଜ ଏ ବର୍ଷ ରଜ ହଉ ସନ୍ଧ୍ୟାବେଳୁକୁ।
ହଁ ପା।
ଆଉ ମଝି ରଜଦିନ ଯାହା ଫାଷ୍ଟ ରଜ ସବୁ ଆସିଥିଲେ ଆଉ ତାଙ୍କ ସେବା କରୁ-କରୁ ଦିନ ଯାଉଚି ଆଉ କଣ କରିବି।
ହୁଁ। ସେଇତ-ସେଇତ ହେଲା ଜୀବନ ଆଉ। ନିଜ ଖୁସି ଆଉ କଣ କିି ଆଉ ସେଇତ ବାହା ହେଲା ପରେ ଶାଶୁଘର ଇଏକୁ ନେଇକି ଖୁସି ସିରେ ରହିିବା।
ହି-ହି ଆଉ କୁଆଡେ ବୁଲାବୁଲି କରି ଯାଇଥିଲେ ଏ ବର୍ଷ?
କଣ କହିଲ?
କୁଆଡେ ବୁଲାବୁଲି କରି ଯାଇଥିଲେ ଏ ବର୍ଷ?
କୁଆଡେ ଯାଇଥିଲୁ ଏଇ ଘଟଗାଁ ଯାଇଥିଲୁ ତାରିଣୀ ମା ପାଖକୁ ଟିକେ।
ସଂକ୍ରାନ୍ତି ରଜ ସଂକ୍ରାନ୍ତିକୁ?
ନାଁ ର ରଜ ସଂକ୍ରାନ୍ତି ରେ କୁଆଡେ ଯାଇପାରିଲି ନାଇଁ। ସେତେବେଳେ ଶଶୁରଙ୍କ ଦେହ ଖରାପ ହେଇଥିଲା ନା ଆଉ କୁଆଡେ ଯାଇପାରିଲି ନାଇଁ।
ଆଉ କୋଉଦିନ ଯାଇଥିଲ?
ଏଇଥର ଯାଇଥାନ୍ତୁ ବୁଲି।
ଆଚ୍ଛା।
ପୁରୀ ଯିବା ପାଇଁ ଏତେ ପ୍ଲାନ୍ ଥିଲା। ହୁଁ ଭିଡ ତ ପ୍ରବଳ ସବୁବେଳେ ତାରିଣୀ ମାଆଙ୍କ ପଖରେ ତ ଭିଡ।
ହଁ।
ତାରିଣୀମା ଆଉ ପୁରୀ ଏଇ ଦିଟା ତ ଯେତେବେଳେ ଯିବ ଭିଡ। ଏବେ ତ କହୁଥିଲୁ ଟେ ପୁରୀ ଯିମି ବୋଲି ଯେ ଆଉ।
ଏବେ ଯାଅନା
ମୋର ବା ପୁଅର ଚୁଟି ପକେଇବି ବୋଲି ଯୋଉ ଗୋରେଖ ନା ଗୋରେଖନାଥ ନୁହଁ ତ ପୁରୀ ପାଖେରେ ଯୋଉ ଶିବ ମନ୍ଦିର କଣ? ସେଇ ମନେ ପଡ଼ୁନି ସେ ସେଇଠି ପୁଅ ପକେଇବ ବୋଲି ଏବେ ଡରିକି ଆମେ ଯାଉନୁ ପା।
ତାପରେ ଏ ଲଘୁଚାପ୍ ଫଗୁଚାପ୍ ହଉଚି ନା ହୁଁ।
ହୁଁ ଏଇ ଥର ତ ଯାଇଥିଲି ପୁରୀ ପୁଅକୁ ନେଇକି ଦର୍ଶନ କରି ପାରିନଥାନ୍ତୁ।
ହଁ ହୁଁ। ଏଇନା ବି ପୁରୀ ଗନେ ବି ଠାକୁରଙ୍କୁ ଦେଖିପାରିବ କି?
ନା କିନ୍ତୁ ତା ମନ୍ଦିରକୁ ଯାଇପାରିବୁ ଭିଡ ନଥିବ।
ଯିବ। ଆଉ ନହେଲେ ଠାକୁରଙ୍କୁ ତ ଏଇନା ଦର୍ଶନ କରିହେବନି ଏଇନା ତ ଅଣସର ଠାକୁର ରହିଛନ୍ତି ଆଉ
ହଁ
ହୁଁ ରଥଯାତ୍ରାକୁ ବାହାରିବେ ଆଉ।
ସେଠି ଭୋଗ ଫୋଗ ହୁଏ ନା ଠାକୁର ଆପ
ହୁ। ଭୋଗ ଭୋଗ ସବୁ ହୁଏତ ପୁରୀରେ ସେଟ ଗଲା ଏଇ ମୋ ପୁଅର ମାଂସିକ ଥିଲା ଯାଇିନ ଚୁଟି ପକେଇଥାନ୍ତା ବାଇଶ ପାଶ ଗଡ଼ ଗଡ଼ିବା ପାଇଁ ତାର ଥିଲା। ଯାଇଥିନୁ ଗ ଗଡ଼ିଥିଲା ବାପ ସେଠି ଭୋଗ ଖାଲି କଣ ଟିକେ ନାଗରୁ ଭୋଗ ଗୋଟେ ପୁଡ଼ିରେ ଦେଇଦେବେ ପନ୍ଦରଶହ ଟଙ୍କା। ଠାକୁରଙ୍କ ପାଖରେ ନେଇ ନଗେଇବା ପାଇଁ ହୁଁ। ସେ ମୋ ନଣନ୍ଦ ମୁଁ ଯାଇଥିଲୁ।
ବାଇଶ ପାଞ୍ଚ ତାକୁ ଚଢେଇଲ?
ହଁ ବାଇଶ ପାହାଜରେ ଗଡେଇନୁ ସେ ତ ତାର ନିଜେ ନିଯେ ଗଡି ଆଇଲା।
ହଁ ପୁଷ୍ଟ କହୁଛ ନିଜେ ଗଡି ଯାଇଥିବ।
ହଁ। ସେ ଯୋଉ ମନ୍ଦିରକୁ ଗନେ ଦେଖିବ ପାଉଛ ଅଛି ସେ ନିଜେ ନିଜ ଗଡିକି ପଳେଇ ଆସିବ।
ହଁ ହଁ
ସେ ଯୁଆଟେନେ ଦେଖିବା ଯଦି ଅଧିକ ପାଉଛ ସେ ପିଲା ତାର ଗଡିବ ସେଇଠି ଆଉ କଇଲା ଦଉନୁ ଏଇନା ସ୍କୁଲ୍ ଆଇିଲା ମୁଁ କହିଲି ତାଟିକେ ଶୋଇପଡ଼ ଶୁଣୁନି ଦିଟାଙ୍କ ଚଗଲା ହଉଚନ୍ତି ସେ ମୋଝିଅ କୁ ସିଏ ସିପତି କଁ କରିବି ଆଉ କଣ କଇଁଲେ ମୁକଇଁନି ମୋ ଝିଅକୁ ପୁଅ ଦିଆଙ୍କେ ଦେଖୁନ କହୁଚି ଶୋଇପଡ଼ ଉଠି ଉଠିବ ତିନିଟା ବେଳେ ଉଠାଇଦେମି ଉଠିନେ ପାଠ ଲେଖିବ ଟିଉସନ୍ ପାଠ ସେ ଶୁଣିବାର ନାହିଁ।
ଆଚ୍ଛା
ତା ବାବା ନାହାନ୍ତି ସେ ସେଇଥିପାଇଁ ଟିକେ ଚଗଲା ହଉଚନ୍ତି ଆଉ। କଣ କଇଁଲେ? ବାବା ଥିନେ ସବୁ ଚୁପଚାପ୍ ହେବେ ଶୋଇବେ କିଛି ଚ ଆଉ କେତେବେଳେ ଖାଇବେ ସମସ୍ତେ ସକାଳୁ କଣ ଖାଇଥିଲ?
ସଖାଳୁ ଆଜି ପରଟା ଭଜା କରିଥିଲି କାଲିର ସୁଜିବି ଥି ଅଁ ସେଆକୁ ଖାଇଥିଲି। ପୁଅଟା ଏବେ ହଇରାଣ କରୁଚି ଖାଇବା ପାଇଁ ହେ ସେ ରୋଷେଇ ସରୁଚିକି ନାଇଁ ସେ ଶୋଇବା ଟାଇମରେ ମୁଁ ଖାଇଦଉଛି ସେମାନେ ଜମା ଖୋଇଦବନି। ଏବେ ନାଏବେ ଗୁରୁଡି ତହେଲା ଏବେ ହାବୁଡ଼େଇ ଦଉଚି ସବୁ ଜିନିଷ ଖାଇବା ଉପରେ।
ହୁଁ।
ହଁ ମୋ ପୁଅତ ଏଇ ନଅ ମାସରୁୁ ବହୁତ ଦୁଷ୍ଟ ହଉଚି।
ହୁଁ।
ଓଲାର ଓଲିରି ପକା ପକି ସବୁ କରିସାରିଚି।
ସେୟା ଆ ସେ ହାମ୍ବୁଡ଼େ ଫାମ୍ବୁଡ଼େ ସବୁ ଇଏ କରୁଥୁବ ଆଉ।
ହବା ଦୁଷ୍ଟ ହଉଚି କଣ କରିବୁ।
ହଉ ଆପଣ ଯୋଉ ହଜବେଣ୍ଡେ କଣ ଚାକିରି ଫାକିରି କରିଚନ୍ତି ବୋଧେ?
ହଁ ସେ ଜବ୍ କରୁଚନ୍ତି ମୋ ପରେ ମୁଁବି ଜବ୍ କରୁଥିଲି ଏ ପୁଅ ହେଲାଠୁ ଛାଡ଼ି ଦେଇଛି।
ଓହୋ।
ଏଇତ ମତେ ମୋ ପୁଅ କାମଟା ମତେ ଲାଗୁଚି ଗୋଟେ ଜବ୍ ରେଷ୍ଟ ନାଇଁ।
ଛୋଟ ଛୁଆତ ସେଇଆ ହଁ ଛୁଆତ ସେଇଆ ଆଉ। ହଁ। ସେଏଇନା ହା ସେତ ଯୋଉ ହାୁଡେଇକି ଚାଲି ଯେତେବେଳେ ଉଠିଲା ମାତ୍ର ସେତ ଖାଲି ଏଟା ହମ୍ୁଡେଇ ଇଆଡେଧାଁ ସିଆଡେଧାଁ।
ଖିଆ ପିଆ ସଇଲାଣି ନାକରିବ?
ନା ନା ଖିଆ ପିଆ ସ ଛୁଆ ସ୍କୁଲରୁ ଆ ଆସିବେ ଏଗାରଟା ଚାଳିଶରେ ଆସିନେ ଖା ତାପରେ ଖିଆପିଆ କରିକି ତାଙ୍କୁ କୁଏ ଶୋଇପଡ଼ ଶୋଇକି ଉଠିନେ ପୁଣି ତା ସାଢେ ଚାରିଟା ବେଳେ ଟିଉସନ୍ ପୁଅର ସାଢ଼େ ଚାରିଟା ବେଳେ ଝିଅର ଚାରିଟା ବେଳେ। ସେଥିପାଇଁ ଦିହାଙ୍କୁ କୁହେ ଶୋଇପଡ଼ିନେ ଉଠିକି ତାଙ୍କର ଯାହା ଟିଉସନ୍ ପାଠ କରିବେ ପୁଣି ଆଉ। ଟିଉସନ୍ ପାଠ କରିସାରିନେ ଫୁଣି ସିଏ ଯିବେ ସାରା ଯିବ ଚାରିଟା ବେଳେ ଇଏ ଯିବ ସାଢ଼େ ଚାରିଟା ବେଳେ।
ପୁଣି ତାଙ୍କ ପାଇଁ ଜଳଖିଆବନା ସେ ଖାଇକି ଯିବେ ପୁଣି ରାତିରେ ଆସିଲେ ତାଙ୍କ ପାଇଁ ଜଲ୍ଦି ରୋଷେଇ। ସାଢ଼େ ନଅଟା ଭିତରେ କର।
ଆମର ନଅଟା ସୁଧା- ସୁଧା ନଅଟା ସାଢ଼େ ଆଠଟା ସୁଦ୍ଧା ଆମର ରୋଷେଇ ସରିଯାଏ ରାତି- ସେ ଆସିବେ ତ ଟଉସନରୁୁ ଆଠଟା ବେଳେ ଆସିବେ ଆସିଲା ମାତ୍ରେ ଖାଇ ଦେଇକି। ସେ ଟିକେ ଖେଳିବେ ଖେଳିକି ପୁଣି ଖାଇକି ଇଏ କଲା ଆଉ ଆମକୁ ନଅ ସାଢ଼େ ନଅଟା ସୁଧା ମୋର କାମ ସଜା ଆଉ-
ତିନି ଜଲ୍ଦି ଖୋଇଦେଲେ ତାଙ୍କର ହଜମ ଶକ୍ତି ଟା ଟିକେ ଅଧିକ ହଜମ ହବ।
ହଁ ପୁଣି ସକାଳୁ ଉଠିକି ପୁଣି ପାଞ୍ଚଟା ବେଳକୁ ଉଠିକି ତାଙ୍କ କାରବାର ଆଉ। ସେ ସ୍କୁଲ ଯିବ ସାଢେ ସାତଟା ବେଳେ- ହଁ ହଁ ହଁ ଦେ ଫୋନ ଟା -